ହଁ ଦିଅ
ନମସ୍କାର କେମିତି ଅଛ?
ହଁ ଭଲ ଅଛି କଣ ଫୋନ ହେଇଗା ଟିକେ କରୁନ ଭୁଲିଗଲାଣି ବୋଧେ ଆଉ ପୁରା ବ୍ୟସ୍ତ ଅଛ ଆଉ
ହଁ ଟିକେ ସମୟ ପାଉନାହିଁ ଟିକେ ବ୍ୟସ୍ତ ଭିତରେ ରହିଯାଉଛି। ସେଥିପାଇଁ ଟିକେ କାହାକୁ ଫୋନ କରିପାରୁନି କିଛି ଖରାପ ଭାବିବନି।
ନାଇଁ କାହିଁ ଆମେ ଭାବିବୁ ଖରାପ ସେଇ ବ୍ୟସ୍ତ ଅଛି ବୋଲି ତ ଆମେ ବୁଝିପାରୁଛୁ ମନେ କ- କଷ୍ଟରେ ତ ଆମେ ଜାଣିପାରିବୁ ନା ଯଦି ଗୋଟେ ଭଉଣୀ ଭଉଣୀ କଷ୍ଟ ନ ବୁଝି ପାରିବ କିଏ ବୁଝିବ।
ହଁ ନିଶ୍ଚିନ୍ତ ସେତିକି ବୁଝିଛ ସେଥିପାଇଁ ଧନ୍ୟବାଦ।
ହୁଁ ନହେଲେ ରାଗିଥିଲି କଣ ଦିଦି କଣ କଲ କରିଥାନ୍ତି।
ହୁଁ ନାଇଁ ନାଇଁ କେ ଜମା ରାଗିବନି କେବେ କାହିଁକି ନା ହଁ ଘରେ ସବୁ ଭଲ ଛନ୍ତି ମୁଁ କହିଲି କେବେ ରାଗିବନି ନାଇଁ ନାଇଁ ସମସ୍ତେ ସ୍ତେ ସମସ୍ତଙ୍କର ପରିସ୍ଥିତିରେ ଥାଆନ୍ତି ଆଉ ସମସ୍ତେ ବି ସମସ୍ତଙ୍କ ପରିସ୍ଥି ସ୍ତିତି ବୁଝିପାରନ୍ତିନି।
ହୁଁ ହଁ ସେଇ ତ ମୁଁ ଭଉଣୀ ଉପରେ ରାଗି କେମିତି ଭଉଣୀ ଉପରେ କଣ ଭଉଣୀ କେବେ ରାଗେ
ହଁ ଅ
ଆଉ ଘରେ ସବୁ କଣ ରୋଷେଇ ଚାଲିଛି ଏବେ?
ନାଇଁ ନାଇଁ ଏଇ ଏବେ ତ ସଞ୍ଜ ଦିଆ ସରିକି ପ୍ରାର୍ଥନା ସରିଛି ମୁଁ ଏବେ ଛା ତ ଉପରେ ବସିଛି ଗରମ ତ ଜୋର ହଉଛି।
ହଁ ଦିଦି ପବନ ବି ଏ ଯାଏ ହଉନି ନା ଆଜି ବର୍ଷା ଦେଖେଇଥିଲା ସିଆଡେ
ନା ବର୍ଷା ତ ଟୋଟାଲି କାଲି ଦେଖେଇଥିଲା କାଲି ହେଲା ନାହିଁ ଆଜି ଯେମତି ଥଣ୍ଡା ପବନ ଟିକେ ଦଉଥିଲା ବର୍ତ୍ତମାନ ପାଗ ପୁରା ଗୁମ କରିଦେଇଛି। ଟିକେ ଜହ୍ନ ଆଲୋକ ଟିକେ ପଡିଛି।
ହୁଁ ଦିଦି ଏଠି ବି ମୁଁ ବି ଛାତ ଉପରେ ବସିଛି ଗ ଛ ପବନ ଟିକେ ହଲୁ ନାହିଁ ଏ ଗଛରେ ଟେ ଡାଳ ବି ପତ୍ର ହଲୁନି କଣ କରିବା ସବୁ ତ ସବୁଆଡୁ ପବନ ଦିଦି ଆସିବ କେମିତି ପବନ ସବୁ ଆଡେ ଗଛ କାଟିଦେଲେ।
ହଁ ଆଉ ଡାଳ ପତ୍ର ବିନା ବିନା ପବନରେ ଯଦି ଡାଳ ପତ୍ର ହଲିବ ତମେ ବି ଡରିଯିବ ହଁ।
ସେମାନେ ତ କାଟି ଦଉଚନ୍ତି ଗଛକୁ ବୁଝିବା କଥା।
ହଁ ନିଶ୍ଚିନ୍ତ।
ହୁଁ ଆଉ ପୁଅ ପଢୁଚି?
ନାଇଁ ପୁଅ ତା ବଡମାଙ୍କ ପାଖରେ ଅ ଛି ତଳେ ଆଉ ମୁଁ ଟିକେ ଛାତ ଉପରେ ଗରମ ଟିକେ ଜୋର ଲାଗିଲା
ହଁ ମ ଏନ୍ତି ଗରମ ହଉ ଦିଦି ନା ନାଇଁ ଆମ ଏଡେ ବର୍ଷା ଦେଖେଇଥିଲା ଦିଦି କିନ୍ତୁ ହେଲାନି ବର୍ଷା ଟିକେ ହେଇଯାଇଥିଲେ ଗରମ ବି ଲାଗିନଥାନ୍ତା ଦେଖୁନ କେନ୍ତିଆ ସଂଯୋଗ ହଁ କହୁନା କୁହ ଦିଦି ମୁଁ କହିଲି ବର୍ଷ ବର୍ଷା ଦିନେ ଦେଖ ବ ଖରା ଦିନେ ହଉଚି ଶୀତ ହଉଚି ବର୍ଷା ଦିନେ ଖରା ହଉଚି ଶୀତ ଦିନେ ବର୍ଷା ହଉଚି। କେମିତିଆ ସଂଯୋଗ ଦେଖୁନା
ହଁ ସେ ହବ ଏବେ ଆଉ ଟିକେ ଛାତ ଉପରେ ବସ ଆସି ଯାଇକି ଆରାମ ସେ ଚେୟାରରେ ମୁଣ୍ଡ ଆଉଜେଇ ଦିଅ ଆ କାଶକୁ ଅନାଅ ଦେଖିବ କେତେ ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖାଯାଉଚି।
ହଁ ଏଯାଙ୍କୁ ତାରା ପଡିନାହାନ୍ତି କେତେବେଳେ ପଡିବେ ଜହ୍ନ କିନ୍ତୁ ବାହାଲେଣି। ତାରା ନାହାଁନ୍ତି। ଆଜି ବୋଧେ ମେଘଟା ହବ ଦିଦି ସେଥିପାଇଁ ନାଇଁ ଦିଦି ଦେଖ ମେଘ ଘ ହବ ବୋଧେ ବର୍ଷା କଣ ବାଦଲଟା ଢାଙ୍କି ଦେଇଚି ନା ଆଉ ଦେଖା ଦଉନଥିବ ଆଉ।
ଗୋଟେ ପଟେ ବାଦଲ ଢାଙ୍କିଚି ଗୋଟେ ପଟେ ଜହ୍ନ ଫୁଟିକି ଦେଖାଯାଉଛି। ଆଉ ସନ୍ଧ୍ୟା ତାରାଟି ହଁ ସନ୍ଧ୍ୟା ତାରାଟି ମଝିଆ ମଝି ରହିଛି ଆଉ ସୁନ୍ଦର ସୁନ୍ଦର ବାଦଲ ସବୁ ଏମତି ମାଛ କାତି ଭଳିଆ ସ ପ୍ରକାରର ଏମିତି ସବୁ ଦେଖା ହଉଚନ୍ତି ଆ
ଭଲ୍ ହଁ ଏଇ ଵ୍ଲୁ୍ମ ମୁଁ ପଛୁକୁ ବୁଲିକି ଦେଖିଲା ବେଳଠୁ ଏଇ ଦେଖାଯାଉଚି ବାଦଲ ଗୁରା କିନ୍ତୁ ଯାଉନାନ୍ତି ମାନେ ଯେମିତି ଲାଗୁଚି ସେଇ ରହିଯାଇଛନ୍ତି କି ସେଇଭଳିଆ ଦେଖାଯାଉଚି ଵାଦଲ ତ ଚାଲେ ନା ଆମେ ଚାଲିଲେ ବାଦଲ ଚାଲେ ଯେମିତି ଲାଗେ କିନ୍ତୁ ଏବେ ଆଉ ଚାଲୁନି।
ଦେ ଚାଲୁଚି ନା ତମେ ଚାଲ ତମ ସାଙ୍ଗେରେ ଜହ୍ନ ବି ଚାଲିବ।
ହଁ ହଁ ଏଇଟା ତ ସତ କଥା।
ମୁଁ ଛୁଆ ବେଳେ ମୁଁ ଛୁଆ ବେଳେ ମୁଁ ଛୁଆ ବେଳେ ଗାଡିରେ ଯୁଆଡେ ଯାଏ ମୁଁ ଜହ୍ନକୁ ଅନେଇଥାଏ ଯେକି ମୋ ବାପାଙ୍କୁ ପଚାରେ ବାପା ଜହ୍ନ କାଇଁ ଆମ ସାଙ୍ଗେ ସାଙ୍ଗେ ଯାଉଚି? ବାପା କଇଲା ଜହ୍ନ ଆମୁକୁ ଲାଇଟ୍ ଦେଖେଇ ଦେଖେଇ ଯାଉଚି ଆଲୋକ ଦେଖ୍ ଦେଖେଇ ଦେଖେଇ ଯାଉଚି କାଳେ ଅନ୍ଧା କାଳେ ଅନ୍ଧାର ହେଇଗଲେ ବାଟ ଦେଖାଯିବନି କି ସେଥିପାଇଁ ସେ ଏମ୍ମ୍ ହଁ ଟର୍ଚ ମାରିକି ଆଲୋକ ଦେଖେଇ ଦେଖେଇ ଯାଉଚି।
କାହିଁ କୁହାଯାଇଚି କି ଚନ୍ଦ୍ର କୁ ସେ ମା ମାମୁଁ। ବାପା ସମାନ୍ ସିଏ ଲାଇଟ୍ ଦେଖେବେନି ଆଉ କିଏ ଦେଖେଇ ଅନ୍ଧାରରେ ଆମକୁ।
ଆ ହଁ
ଉଁ ସିଏ ଯା ହୋଉ ସେତିକି ତ ବାପା ଶିକେଇଥିଲେ, ବୋହୁତ ଭଲ୍ ଲାଗିଲା ବି ଚନ୍ଦ୍ର ମାନେ ଯାହା ହୋଉ ନୂଆ ଜିନିଷ ଶୁଣିଆକୁ ପାଇଲି ଚନ୍ଦ୍ରା ଆମୁକୁ ଲାଇଟ୍ ଦେଖେଇ ଦେଖେଇ ଯାଉଚନ୍ତି।
ହଁ ମୁଁ ସବୁବେଳେ ପଚାରେ ଆମେ ସଵ୍ ପ୍ରାଏତ ଅଁ ଆମର ଏ ଯାଜପୁର ରୁୁ କଟକ ଆସୁ କାମରେ ତ ସନ୍ଧ୍ୟା ବେଳେ ବାପ ପା କାମ ସାରିକି ଘରୁ ଆମେ ସନ୍ଧ୍ୟା ବେଳେ ଭାରୁ ଯାଜପୁର ରୁ ଶନିବାରେ ସନ୍ ସନ୍ଧ୍ୟା ବେଳେ ବାହାରିବୁ ରବବାର ଦିନ କଟକରେ ରହିବୁ ସୋମବାର ଦିନ ସକାଳୁ ପୁଣି ଆସିବୁ ଭାରି। କାହିଁ ନା ସ୍କୁଲ ଯିବାର ବି ଥାଏ ଆଉ ସେ ଯୋଉ ଆମେ ଯାଉ ଯେତେବେଳେ ଅଁ ସ ମାନେ ଜହ୍ନକୁ ସାଙ୍ଗେରେ ନେଇ ନେଇକି ଯାଉ ଆଉ ସୋମବାର ସକାଳୁ ଯେତେବେଳେ ଆସୁ ସୂର୍ଯ୍ୟଙ୍କୁ ସାଙ୍ଗେରେ ଧରି ଧରି ଆସୁ। ମୁଁ ସବୁବେଳେ ପଚାରେ ମୁଁ ଏ ଛୋଟିଆ ଟା ହେଇଥିଲି ଯେତେ ବୁଦ୍ଧି ନଥିଲା। ଆଉ ମୁଁ ପଚାରେ ବାପା ଜହ୍ନ କାହିଁ ଯାଉଚି ନା ସିଏ ଆମୁକୁ ଟର୍ଚ ଦେଖେଇ ଦେଖେଇ ଯାଉଚି। ଲାଇଟ୍ ଦେଖେଇ ଦେଖେଇ। ଆଚ୍ଛା ସକାଳେ ସୂର୍ଯ୍ୟ ସ ସକାଳେ ସୂର୍ଯ୍ୟ ବାପା ସୂର୍ଯ୍ୟ ବି ଆମ ସାଙ୍ଗେ ସାଙ୍ଗେ ଯାଉଚି? ନା, ହଁ, ସୂର୍ଯ୍ୟ ସାଙ୍ଗେ ସାଙ୍ଗେ ଆସୁ ଚି ତମର ଆଉ ତୁ କଣ ଅନ୍ଧାରରେ ରହିବୁ ସେ ତୋ ସାଙ୍ଗେରେ ଆସିଲେ
ହୁଁ, ଦିଦି ତମ ଯାସ୍ପୁରରେ କେତ୍ କଣ ଫେମସ୍? ଥାଏ, ମେଳା ପଡ଼େ ଆମ ତମ ଯାପୁରରେ?
ଯାଜପୁର ରେ ଓଳାଶୁଣି।
ଓଳାଶୁଣି ତ ଜାଣିଚି, ମାନେ ଲକ୍ଷ୍ମୀ ପୂଜାରେ କେବେ? ଲକ୍ଷ୍ମୀ ପୂଜା ହୁଏ ଆମର ମେଳା ଉଁ ଦେଖଥିଵ ଲକ୍ଷ୍ମୀ ପୂଜା ହେଲେ ବଡ଼ ଆକାରରେ ହୁଏ କୋଉଠି ହୁଏ ଜାଣିଚନ୍ତି?
ନା, ମୁଁ ସେଇଟା ଜାଣିନି ମୁଁ ଢେଙ୍କାନାଳ ଲକ୍ଷ୍ମୀ ପୂଜା ଜାଣିି କି ଆଉ ଯାଇଚି ବି ହଁ, ହଁ ଢେଙ୍କାନାଳ ଯାଇଚି ହଁ।
ଭଲ ହୋଉ ଢେଙ୍କାନାଳ ଟା ବୋହୁତ ଭଲ ହୁଏ, ଦିଦି। କଟକ୍ ର ଦୁର୍ଗା ପୂଜା ଫେମସ୍।
ଢେଙ୍କାନାଳ ବହୁତ ଭଲ ହୁଏ, ତାପରେ ଆମର ସମ୍ବଲପୁରରେ ଏବେ ଯୋଉ ଶୀତଳ ଷଷ୍ଠୀ ଗଲା ଠାକୁ କୁରଙ୍କର ପୂଜା ଯାଇଚି ଆମର ଶିବ, ପାର୍ବତୀଙ୍କର ଶୀତଳ ଷଷ୍ଠୀ ସମ୍ବଲପୁରରେ ବହୁତ ବଡ ଧରଣର ହୁଏ, ଯେମତି ଏ ଘରର ମାନେ ନିଜର ଝିଅ ବାହାଘର ଯେମତି କରନ୍ତି, ମାନେ ତମ ବାପା ମା ତମ ବାହାଘର କରିବେ କେମତି ସୁନା, ଗହଣା, ଲୁଗା ପଟା, ବନ୍ଧୁ, ବେଭାର ପୁରା ସେମତି ସମ୍ବଲ ସମ୍ବଲପୁରରେ ହୁଏ ବାହାଘର। ପୁରା ମାନେ ବନ୍ଧୁ ବାନ୍ଧବଙ୍କ ପାଇଁ ଆ ହେଁ ହେଁ ତାହେଲେ ମୋଉସାଙ୍କୁ କହିବି ସମ୍ବଲପୁରରେ ବାହାଘର କରିଦେବେ।
ନାଇ ନେଇ ସମ୍ବଲପୁରରେ ତ ବା ହେବିନାଇଁ ମୁଁ ଆମ ଖାଣ୍ଟି ଓଡିଆ ଘରେ ବାହା ହେବି ବୋହୁତ୍ ଭଲ। ଜାଣିଚନ୍ତ ଆଉ ଖାଣ୍ଟି ଓଡିଆ ଘରେ ବା ହବ ମାନେ ପର୍ବପର୍ବାଣିୀ ସବୁ ତ ଭଲ ଲାଗିବ ନା ଶୁଣିଆକ୍
ନାଇ ସେଠି ବି ହାଁ ନାଇଁ ସେଠି ବି ସବୁ ପ୍ରକାର ପର୍ବପର୍ବାଣଣି ପାଳନ ହୁଏ, କାହିଁକିନା ସେଟା ଆମ ଓଡିଶା ଭିତ୍ ଉତ୍ତରରେ ନା ଓଡିଆ ସେମାନେ ବି।
କିନ୍ତୁ ଦେଖିବେ ଆମର ମାନେ ବାହାର ଦେଶ ଅପେକ୍ଷା ଆମର ଏଇ ଆମର କେତି ଆମ ଗାଁ ଗହଳିରେ ଦେଖିବେ ବହୁତ ପର୍ବପର୍ବା
ହଁ ଗା ମାନେ ତମେ ଆକ୍ଚୁଆଲି ତମେ ପ୍ରକୃତରେ ତମେ ପ୍ରକୃତରେ ଗାଁ ଗହଳି ଚାହୁଁଛ
ହୁଁ ମାନେ କଣ କହିଲେ ଗାଁ ଆମ ଆମ ଗାଁରେ ଯଦି କହୁଛି ବାର ମାସରେ ବାରଟା ପର୍ବ ମାନେ କୋଉ ପର୍ବ ଆମର ନହବ ଏଇ ଗାଁରେ ନେ ସବୁବେଳେ ଦେଖିବ ଭୋଜି ଭାତ ସବୁ ହୁଏ କଣ ହୁଏ ଦିଦି ଆରମ୍ଭ କରିଦେବି ଏଇନା ଆମର ଜାନୁଆରୀ ମାସରୁ ତ ଯିବ ସରତ ଓଳା ଶୁଣି ମେଳା ଆମ ପାଖରେ ତାପରେ ପଡୁଛି ଆମର ସର ସରସ୍ବତୀ ପୂଜା ହବ ଗାଁରେ ପୁରା ମାନେ ଲାଗିବ ବଡ ମେଳା ଟାଇପ ସରସ୍ବତୀ ପୂଜା ହେଲେ ବି ଗାଁରେ ଗୋଟେ ଲାଗେ ଖୁସି ଲାଗେ
ହଁ ସେଟା ସତ କଥା ଲାଗୁଥିବ ଆଜିିକାଲି ପିଲା କଣ
ଆଚଛା ଦି ଆମର ଯୋଉ ଦୋଳ ପୁର୍ଣିମା ପଡେ
ହଁ ଦୋଳ ପୂର୍ଣ୍ଣମୀ ହାଟ ମେଲଣ ହ
ହଁ ହଁ ହଁ ଦୋଳ ପୂର୍ଣ୍ଣିମା ହବ ତାରେ ହୋଲି ତ ହବ କେତେ କଣ ଆସୁଛି ଲାଷ୍ଟ ନେ ଗଣି ହବନି ତାପରେ ଦିଦି ଏବେ ଆମର ରାମ ହନୁମାନ ଯଜ୍ଞ ଗଲା ଆମର ସବୁ ଯଜ୍ଞ ହୁଏ ଠାକୁରାଣୀ ଯଜ୍ଞ, ହନୁମାନ ଯଜ୍ଞ
କହିଲେ ଦେଖି ସେ ଯୋଉ ହାଟ ମେଲଣକୁ ଆଉ କଣ କହନ୍ତି?
ହାଟ ମେଲଣି କୁ ତ ଆମର ଏଇଟା କହନ୍ତି ଦୋଳ ଆମର ତ ହାଟ ମେଲଣି ହିଁ ଆମ ଏପଟେ କହନ୍ତି ଆଉ ତ କିଛି ଜାଣିିନାଇ କିନ୍ତୁ ହାଟ ମେଲଣି ଆମ ଜାଣିଛୁ।
ତାକୁ ଦୋଳ ମେଲଣ, ହାଟ ମେଲଣ, ନହେଲେ ହରି ହାଟ କୁହନ୍ତି।
ହରିହାଟ ତ ଏଇଟା କୁହନ୍ତି ଆମର ଯୋଉ ରଥଯାତ୍ରା ଆସେ ଲାଷ୍ଟ ଦିନକୁ ହରିହାଟ କହନ୍ତି ସେଇଟା କହନ୍ତି ମୁଁ ଜାଣିଛି।
ହରିହାଟ ମାନେ ସବୁ ପ୍ରକାର ଦୋଳ ଗୋବିନ୍ଦ ବିମାନରେ ବସିକି ଏକାଠି ହେଇଥିବେ ଗୋଟାଏ ଜାଗାରେ ସେଇଟା ଯୋଉଠି ହେଇଥିଲା ତାକୁ ହରିହାଟ କୁହ
ଯେତେ--ଳେ ଠାକୁର ଝୁଲିଝୁଲି ଯାଆନ୍ତି।
ମୁଁ ତ କାନ୍ଦି ପକାଏ ମାନେ। ମାନେ ମୁଁ ବହୁତ୍ ତୁ ମାନେ ଟିକେ ଇଏ ସ୍ଵଭାବର ସରଳ ମନୋଭାବ ମୋର। ମତେ କାନ୍ଦ ଲାଗେ ବହୁତ୍, ଠାକୁରଙ୍କୁ ଦେଖିଲେ।
ଖ ନା ଦିଦି, ରାମ ନୀଳା ଭଲ୍‌ ଲାଗେ ନା।
ହଁ ରାମ ଲୀଳା ଭଲ୍‌ ଲାଗେ, ଆଉ ଆଜିକାଲି କଉଠି ଦେଖିବାକୁ ମିଳୁନି।
ଗାଁରେ ହଉଚି, କେବେ ଦେଖି ଆସିବ ଆଉ ଦେଖିବା ପାଇଁ ଆଉ। ଆର ବର୍ଷ ହେଲେ, ନିଶ୍ଚିନ୍ତ ଆସିବେ ହଁ। ରାମ ନୀଳା ଦିଦି ହବ, ତା'ପରେ ରଜ ତା'ପରେ ଆମ ଗାଁ କୁ ରଥ ଆ--ଚନ୍ତି। କାଳିଆ ଠାକୁର ଆମ ଘରକୁ, ଆମ ଗାଁ ଟା ମାଉସୀ ମା ଘର ତ। କାଳିଆ ଠାକୁର ଦିଦି ତା'ପରେ ଆମର ବାହୁଡ଼ା ଯାତ୍ରା ହବ, ରଥ ବାହୁଡ଼ା ହବ। ସେଦିନ ଗଲେ ଦିଦି ଆମେ କେତେ କାନ୍ଦୁ ମାନେ କୁଅନା, ନ୍ତି ଲାଗେ ଠାକୁର ଆସ୍‌ଚନ୍ତି। ଆମ ଘରକୁ ଜିନ୍ତି ଆସ୍ଚନ୍ତି, ଇବନି ଆମ ଗାଁ ରେ ଠାକୁର ଆସିଲେ। ନଅ ଦିନି ଆମ ଗାଁରେ ଆଇଁଷ ନି କାଆ ଘରେ, ଲାଗେ ବା ଠାକୁର ଆମ ଘରକୁ ଜିନ୍ତି ଆଇଚିନ୍ତି।
ଆଚ୍ଛା ଆଚ୍ଛା।
ହଁ ବହୁତ୍ ଖୁସି ଲାଗେ, ରଥ ପଳେଇଲେ ଭାରି ଦୁଃଖ ଲାଗେ କିନ୍ତୁ।
ଯଉ ହୋଲି ଯଉ ଟାଇମ୍ ଟା, ମାନେ କେତେ ସୁନ୍ଦର୍ ଲାଗେ ସେ ଟାଇମ୍ ଟା।
ହଁ ଦିଦି, ଆଉ ଏବେ ଆଉ ଆଉ ଏ ହୋଲି ଖେଳି ହଉନି, ଆଗୁରୁ ଖେଳୁ ଥୁଲୁ ସେତବଳେ। ଆଉ ସମୟ କାହିଁ ଦିଦି ହୋଲି
ଜିନ୍‌ଷ ଲଗଉ ନାହାନ୍ତି ହୋଲି ରଙ୍ଗ, ରଙ୍ଗ କ ଲଗଉଚନ୍ତି, ପ୍ରାକୃତି ଜିନ୍‌ଷ?
ନାଇଁ ତମେ ନିଜେ ହାତେରେ ତିଆରି କରିକି, ଲଗେଇ ପାରିବ ପ୍ରାକୃତିକ ଜିନ୍‌ଷ।
କାଇଁ ସମୟ ଥିଲା ତ ସମେତେ କରି ପା--ଥାନ୍ତେ ନା।
ହଁ ନାଇଁ, ସେଇଟା ହଉଚି ତମ ତମ ନିଜ ଉପରେ। ନିର୍ଭର କରେ କି ତମେ ତମ ସାଙ୍ଗସାଥି ମାନଙ୍କୁ ପରି ଉପହାର ଦବ। କାହିଁ ନା ଆମର ହଉଚି ପର୍ବ ପର୍ବାଣୀ ରୁ ଉପହାର ଟା ମୂଲ୍ୟ ମୁଖ୍ୟ ଜିନ୍‌ଷ। ତମେ ଯଦି ହୋଲିରେ ତମ ବନ୍ଧୁ ବାନ୍ଧବ ଘରୁକୁ ଡ଼ାକୁଚ, ତାଙ୍କ ପାଇଁ ତମେ ସେଇ ପରି ପ୍ରକାରର ସେଇ ଉନ୍ନତ ମାନର ଜିନ୍‌ଷ ସବୁ ରଖିବ। ଯେପରିକି ଘରୋ ତିଆରି ଯଉ ହୋଲିର ସବୁ ରଙ୍ଗ ସାମଗ୍ରୀ ହଳଦୀ। ଆଉ ଯଉ ସିନ୍ଦୁର ଫଳ ଗୋଟେ ଆସେ, ତାକୁ ହଳଦୀ ରେ ମିଶେଇ ଦଲେ। ସିଏ ଗୋଟେ ବଢ଼ିଆ ପିଙ୍କ୍ କଲର୍ ହେଇଯାଏ। ସିନ୍ଦୁର ଫଳ ଜାଣିଚ ଗଛ?
ସିନ୍ଦୁର ଫଳ, ନା ନା ଆମ ଏଠି ତ କାଇଁ ଦେଖିନି ବି।
ଯଉ ଛୋଟ ଛୋଟ ଗେଟେମା ପାଚିଲା ଲଙ୍କା କେମ୍ତି ଦେଖାଯାଏ? ନାଲି ନାଲି ସେଇ ଟାଇପ୍ ର ଗଛରେ ନାଲିଆ ନାଲିଆ ଫଳ, ତା' ଉପରେ ଟିକେ ଏମ୍ତି ରୁମ୍ ରୁମ୍। ଆଚ୍ଛା, ମୁଁ କେତେବେଳେ ଯଦି ପାଇବି। ତମକୁ ଫ ଟ ପଠେଇବି, ହେଲା ଦେଖିବ। ସେଇ ଫଳ ସେଇ ଫଳଟାକୁ ହଁ ସେଇ ଫଳ ଟାକୁ ଫଟେଇ ଦେଲେ, ତା ଭିତର ପୁରା ନାଲି। ତାକୁ ମସଲାରେ ବି ବଟା ଯା ରୋଷେଇ କରାଯାଏ, ମସଲା ର ରଙ୍ଗ ନାଲି ହବ। ହଁ, ଆଉ ମସଲା ର ରଙ୍ଗ ପୁରା ନାଲି କର୍ ଦବ, ମାନେ ଆଉ କିଛି ରଙ୍ଗ ଗୁଣ୍ଡ ଦବାକୁ ପଡ଼ିବନି।
ହଁ ବଢ଼ିଆ ଲାଗିଲା, ଯାହା ହଉ ତମ କଥା ଶୁଣିକି ଶାନ୍ତି ଲାଗିଲା, ନୂଆ ନୂଆ ଜିନ୍‌ଷ ଶୁଣିବାକୁ ପାଇଲି।
ଆଚ୍ଛା ହଉ, ମୁଁ ଟିକେ ଏବେ ବ୍ୟସ୍ତ ଅଛି, ହଁ ମୁଁ ତମକୁ ଟିକେ ଛାଡ଼ିକି ଫୋନ୍‌ କରିବି।
ହଁ ଯା ରୋଷେଇ ବାସ କର, ଖାଅ ଆ। ରଖୁଛି ଦିଦି, ଧନ୍ୟବାଦ୍‌।